ସାର୍, ନମସ୍କାର।
ସାର ନମସ୍କାର। ଆଜ୍ଞା, ସାର୍ ଆପଣ କେମିତି ଅଛନ୍ତି?
ମୁଁ ଭଲ ଅଛି। ଆପଣ କଣ ଖାଇଚନ୍ତି?
ସାର୍, ଗୋଟେ ମୁଢି ମାଂସ ଆଉ ପଖାଳ ଭାତ, ଏମିତି ଗୋଟେ ଖାଇବା ଗୋଟେ ହେଇଥିଲା ଆଉ।
ଆଜି ମୁଢି ମାଂସ କଣ ମୟୂରଭଞ୍ଜର ଖାଦ୍ୟ ଆପଣ ଆଜି ଗ୍ରହଣ କରିଛନ୍ତି?
ହଁ ହଁ ହେଇଥିଲା ମୟୁରଭଞ୍ଜିଆ ଲୋକ ଦିଲ୍ଲୀ ରୁ ଆଉଚି ପ୍ରଫେକ୍ଟର ଗୋଟେ।
ଯାହା ହଉ ମୁଢି ମାଂସ ଆପଣଙ୍କୁ କିପରି ଲାଗିଲା?
ହ ଲାଗିଲା ଭଲ ଲାଗିଲା ଆଉ
ଆପଣ ଅରୁଆ ଭାତ ଖାଉନାହାନ୍ତି କି?
ହଁ ଅରୁଆ ଭାତ ମୁଁ ଖାଏ।
ଆପଣଙ୍କ ଅଞ୍ଚଳରେ ଅରୁଆ ବ ବହୁତ ମାନେ ସମ ସବୁ ଲୋକଙ୍କର ପସନ୍ଦ।
ହଁ ଅରୁଆ ଆମର ସେପଟେ ଅରୁଆ ହିଁ ସମସ୍ତେ ଖାଆନ୍ତି। ଆ ଭୋଜି ଭା ଭାତ ହଉ କିମ୍ବା କୌଣସି ପ୍ରକାର କାର୍ଯ୍ୟ ହଉ ଯେକୌଣସି ସ୍ଥାନରେ ଅରୁଆ ଭାତ ହିଁ କରନ୍ତି ଉସନା ଭାତ ଆମର ସେପଟେ ଲୋକ ଟିକେ ଖାଇବାକୁ ପସନ୍ଦ କରନ୍ତି ନାହିଁ।
କେବଳ ଆପଣଙ୍କ ଅଞ୍ଚଳରେ ଅରୁଆ ନା ଆଉ ଓଡିଶାର କୋଉ କୋଉ ଅଞ୍ଚଳରେ ଆପଣଙ୍କ ଅରୁଆର ଖାଦ୍ୟ କିଛି ପ୍ରସ ମିଳେ? ନା ଅରୁଆ ଭାତ ଅରୁଆ ପିଠା
ଗଞ୍ଜାମର ପ୍ରାୟ ଲୋକମାନେ ହିଁ ଅରୁଆ ଭାତ ଖାଆନ୍ତି।
ଆଛା।
ନା ନା ତ ଅନ୍ୟ ମନେ ଖାଇଥାନ୍ତି ଏଇ ଆଉ ରହିଲା ଆନ୍ଧ୍ର ବ ସାଇଡ ର ତ ଲୋକମାନେ ସେଇପଟେ ବି ସେମାନେ ଅରୁଆ ଖାଆନ୍ତି ସେମାନେ ଆନ୍ଧ୍ରା ଦ୍ରାବିଡା ମାନେ ଯୋଉ ଥିଲେ
ଆଜ୍ଞା ଆପଣଙ୍କର କେବଳ ଭାତ ଉଷୁନାରେ ନା ଅରୁଆରେ ଖଆନ୍ତି ଆଉ ଆଉ ଅ ପିଠାପଣା ସବୁ ମଧ୍ୟ ଉ ଅରୁଆ ଉସ ଅରୁଆ ଚାଉଳରେ ହୁଏ ନାଇଁ?
ଆଜ୍ଞା। ସବୁ ଜିନିଷ ଆମର ସେଇ ଅରୁଆ ଚାଉଳ ରେ ହିଁ କରାଯାଏ ଆଉ ଆମର କରିକି
ଆପଣ ଆପଣଙ୍କୁ ତ ସ ସକାଳେ କେବଳ ଉପମା ପୁରୀ ଖାଉଥିବେ ଆଉ ଇଟିଲି ଆଉ।
ହଁ ସାର୍ ଆମର ସେପଟେ ପୁରୀ ଉପମା ତ ଗୋଟେ ବିଶ୍ଵ ପ୍ରସିଦ୍ଧ କରି ଗୋଟେ ବର୍ତ୍ତମାନ ଗୋଟେ ହେଇଗଲାଣି ସମସ୍ତେ ଜାଣିଛନ୍ତି ଯେ ବ୍ରହ୍ମପୁର ମାନେ ହଉଚି ପୁରୀ ଉପମା ଆଚାର ପାମ୍ପଡ଼ ମିଚର ମୁଢି
ଜା ହୋଉ ମୁଢି ମଧ୍ୟ ଆପଣଙ୍କର ବି ମୁଢି
ନାଇଁ ମୁଢି ତିଆରି କରି ବିକା ଯାଏ କିନ୍ତୁ ଖାଇବା ଲୋକ ପସନ୍ଦ ଏପଟେ କମ କରନ୍ତି।
ହଁ ଏବେ ଏବେ ଓଡିଶାର ବିଭିନ୍ନ ଅଞ୍ଚଳରେ ମୁଢି ର ଚାହିଦା ବଢିଗଲାଣି କିନ୍ତୁ ଆ ଆଗ କାଳରେ ବା ପୂର୍ବ କାଳରେ ଯୋଉ ସବୁ ପଶ୍ଚିମବଙ୍ଗର ଲୋକମାନେ ସେମାନେ ଟିକେ ମୁଢିକୁୁ ବେଶୀ ଗୁରୁତ୍ୱ ଦିଅନ୍ତି ଆଉ ତାଙ୍କର ପ୍ରଧାନ ଖାଦ୍ୟ ଥିଲା। ଯେହେତୁ ପଶ୍ଚିମବଙ୍ଗ ଓଡି ମୟୂରଭଞ୍ଜର ପାଖାପାଖି ଅଞ୍ଚଳ ତେଣୁକରି ମୟୁରଭଞ୍ଜ ଆଉ ବାଲେଶ୍ୱର ରେ ବେଶୀ ମୁଢିର ପ୍ରଭାବ ଚାହିଦା ଥିଲା ତାର ସ୍ଵାଦ ବର୍ତ୍ତମାନ ଓଡିଶାର ସମସ୍ତେ ପାଇଗଲେଣି ତ ସେଥିପାଇଁ ସବୁଆଡେ ମୁଢି ର ଅଛି ଚାହିଦା ଟିକେ ଅଧିକା ନାଇଁ ।
ହଁ ସେଇପଟେ ବି ଆମର ଦେଖିବାକୁ ଗଲେ ବର୍ତ୍ତମାନ ଆପଣ ଚାରିଟା ହେଲାଣି କିନ୍ତୁ ଆମର ଅଛି ଅନ୍ୟାନ୍ୟ ଖାଦ୍ୟ ଗୁଡାକ ଯେମିତି ରହିଲେ ଆପଣ କହିଲି ପୁରୀ ଉପମା ପୁରୀମା ତ ଆପଣ ଯେକୌଣସି ସ୍ଥାନକୁ ଯାଆନ୍ତୁ ଯାଆନ୍ତୁ ଆପଣ ସେଇ ସ୍ଵାଦ ପାଇବେ ନାହିଁ ଯୋଉଠି ଆମଣ ବରମପୁରରେ ପାଇବେ ସେଇଠି ଆମର ବିଭିନ୍ନ ପ୍ରକାରର ତାର ତରକାରୀ ସେଥିରେ ସେଥିରେ ମିଶ୍ରଣ କରି ବିଭିନ୍ନ ପ୍ରକାର ଜିନିଷ ଏଥିରେ ପଡିଥିବ ଘାଣ୍ଟ ତରକାରୀ ଚଣା ତରକାରୀ ଆ ଖଟା ତରକାରୀ । ଚଟଣୀ ଆ ଏମିତି ଏମିତି ଆହୁରି ବିଭିନ୍ନ ପ୍ରକ କାର ମାନେ ଖ ଆମର ଟମାଟ ଖଟା ତ ବିଭିନ୍ନ ପ୍ରକାର ଏମିତି ଗୋଟେ ପାଞ୍ଚ ସାତ ପ୍ରକାର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
ସାତ ପ୍ରକାରର ଆଣି ଖଟା ତରକାରୀ ହିଁ ସେଥିରେ ପକେଇ ଦିଅନ୍ତି ତେଣୁ ଏଠି ବହୁତ ସ୍ୱାଦି ଶ୍ଟ ଲାଗେ ଆଉ ଅନ୍ୟ ଅଞ୍ଚଳ ଦେଖ
ଚଟଣୀ ଟା ହୁଏ ଚଟଣୀ ଯୋଉ
ଚଟଣୀ ସାର ବିଭିନ୍ନ ପ୍ରକାର ଚଟଣୀ କରିଥାଏ ଆମ ଆଁ ଆଁ ।
କଣ କଣ ମିଶି ଚଟଣିୀ କରନ୍ତି?
ଚଟଣି ଆମର ତ ବିଭିନ୍ନ ପ୍ରଚଟଣି ଆମେ ଦେ ଏଇ ଖଟେ ଆମର ଯେଉ ଟମାଟୋ ଚଟଣି ହୁଏ ରାଗ ଚଟଣି ହୁଏ ସବୁ ଚଟଣି ହେଇଯାଏ।
ମୁଁ ସେ ତ ଜାଣିନି ସାର୍ ସେ ବିଷୟରେ ଅଦିଥି ମୋର ଜ୍ଞାନ ନାହିଁ ତ ସେଥିରେ।
ହଁ। କିନ୍ତୁ ମୁଁ ଆନ୍ଧ୍ର ଯାଇଥିଲି ଆନ୍ଧ୍ରରେ ଯୋଉ ଅ ଚଟଣି ଦିଅନ୍ତି ନଡିଆ ଚଟଣି ଆଉ ଗୋଟେ ଲଙ୍କା ଚଟଣି ବହୁତ ସୁନ୍ଦର ଲାଗେ ଆଉ ଲଙ୍କା ଟା ବି ଟିକେ ଖଟା ଖଟା ଲାଗେ ଆଉ ଟମାଟୋ ବୋଧେ ସେଥିରେ ପକେ କେଇଥାନ୍ତି କିନ୍ତୁ ବହୁତ ବଢିଆ ସୁନ୍ଦର ଲାଗେ। ଆଉ ଆମର ତ ସେପଟେ ମୁଢି ବ୍ୟବସାୟ ବହୁତ। ଗୋଟେ କୁଟୀର ଶିଳ୍ପ ପ୍ରାୟ ସେଟା ଗୋଟେ ବ୍ୟବସାୟ।
ଆଚ୍ଛା ଆଚ୍ଛା ତାହେଲେ ବଢିଆ ଆପଣଙ୍କର ସବୁ ସେଇପଟେ ତ ମୁଢି ମୁଢି ସବୁ ଜିନିଷ। ଆଇମର ଆମର ତ ଏଇ ସାଇଡରେ ଆ ଆମର ଏପଡିଶ ଲୋକ ମାନଙ୍କର ଟିକେ ଖଟା, ରାଗ, ଲୁଣି ଏମିତି ଏ ପ୍ରକାର ନହେ ହେଲେ ହବନି ଆଉ ଏଇପଟ ଲୋକ ଟିକେ ରାଗ ଖାଆନ୍ତି। ଆଉ ଟିକେ ରାଗ ଟିକେ ସବୁ ଜିନିଷରେ ଆପଣ ଟିକେ ଖାଇବାକୁ ପାଇବେ ଆଉ ସବୁ ଜାଗାରେ ଆପଣ।
ଆମର ପଶ୍ଚିମବଙ୍ଗରୁ ଲୋକମାନେ ଆସି ଆମ ଅଞ୍ଚଳରେ ସବୁ ମୁଢି ର ଯୋଉ ମେସିନ୍ ପକେଇଛନ୍ତି। ମୁଢି ଆଗରୁ ଗାଁରେ ଲୋକମାନେ ନିଜେ ବୁଲ୍ ଚାଉଳ ଭାଜି ଏ ବାଲିରେ ମୁଢି ଭାଜୁଥିଲେ କିନ୍ତୁ ଏବ ବେ ସେମାନେ କଣ କରୁଛନ୍ତି ନା ବାହାରୁ ଆସିକି ଆ ମେସିନ୍ ବସେଇଛନ୍ ନ୍ତି ଯୋଉଥିରେ କି ମାଟିରେ ଗୋଟେ ପିଣ୍ଡି ହବ ତିନିଟା ଚୁଲି ହବ ଯୋଉଥିରେ କି ଇଲେକ୍ କ୍ଟ୍ରି ଦ୍ଵାରା ତା ଉପରେ ଗୋଟେ ଚକି ବୁଲିବ ଯୋଉ ଦ୍ଵାରା କି ତାର ତଳ ଏଁ ଭାଗରେ କିଛି ଅ କାଠ ଦ୍ଵାରା ଜ ଜାଳାଣି ହବ ଯୋଉଥିରେ ତଳ ଭାଗ ହାଣ୍ଡି ଟା ତାତିିବ ଯାହା ଦ୍ଵାରା କି ବାଲି ତାତିଯିବ, ତ ବାଲି ତାତି ଗଲା ପରେ ସେଥିରେ ଏ ଚାଉଳ ପଡିବ ଆଉ ଉପରେ ଇଲେକ୍ଟ୍ରି ଯୋଉ ବିଦ୍ୟୁତ ଦ୍ଵାରା ଯୋଉ ଚକିଟା ବୁଲିବା ଦ୍ଵାରା ସେଥିରେ ମୁଢି ଭାଜି ହେଇକି ଅ ସୁନ୍ଦର ଭାବରେ ବାହାରକୁ ବାହାରିବ। ଆଉ ଯୋଉଥିପାଇଁ କି ସହଜରେ ଆଉ ବହୁତ କମ ସମୟ ଭିତରେ ବହୁତ ସୁ ନ୍ଦର ବହୁତ ଗୁଡିକ ମୁଢି ବାହାରିପାରେ ଯୋଉ ଦ୍ଵାରା କି କି ଲୋକମାନେ ସହଜ ଉପାୟରେ, ସେ ସବୁକୁ ଏବେ କୁଟୀର ଶିଳ୍ପ ଉପରେ ଗ୍ରହଣ କରିକି, ଭଲ ଭଲ ମାନେ, ଆୟ କରୁଛନ୍ତି ଆମର ସେପଟେ।
ଆଉ ତାହେଲେ ବଢିଆ ତାହେଲେ ଆପଣ ତ ଲୋକମାନଙ୍କର, ଜୀବିକା ପନ୍ଥା ବଦ୍ଧେ ସେପଟେ ହେଇଗଲାଣି ସେଇଟା। ଆଉ ଆମର ତ ଏପଟେ ଲୋକମାନଙ୍କର ତ ସେଇଟା ପ୍ରତି ପସନ୍ଦ ନୁହେଁ। ଆମର ଏପଟ ତ ଲୋକମାନଙ୍କର ନ ଉଁ, ବିଭିନ୍ନ ପ୍ରକାର ଖାଦ୍ୟ ଯୋଉ ରହିଲା, ଆପଣ ଖଟା ରାଗ ଯେମିତି କହୁଥିଲି ସେଇଟା ଖାଦ୍ୟ ଜଳଖିଆ ପତ୍ର ଏଇ ଖାଆନ୍ତି ।ଆଉ ବରା ହଉ କି ଇଡିଲି ହଉ ଆମର ଉପମା ହଉ, ତ ତରକାରୀ ହଉ, ଆଉ ଆମର ଆଳୁ ଚପ ହଉ, ତ ଏଇ ପ୍ରକାର ଡିଷ ହିଁ ଅଧିକ ଲୋକମାନେ ଏଇପଟେ ଅ ଯିଏ ଖାଏ ପସନ୍ଦ କରନ୍ତି।ଆଉ ଆପଣ ଯୋଉ କହିଲେ, ଯୋଉ ମୁଢି ଅ ଖାଇବା ପାଇଁ ତ ଲୋ ଲୋକମାନେ ଆମର ଏପଟେ କରନ୍ତି ନା, ମୁଢି ସହିତ କଣ କରନ୍ତି ନା, ଆଳୁ ଚପ ଆମର ହେଲା ଆଉ ବ ଆଜି ଆମର ଆ-ସିଙ୍ଗଡା ଏଇ ଜିନିଷକୁ ଆଣିକିରି ତାକୁ ଖାଆନ୍ତି ସେଇଟା ବର୍ତ୍ତମାନ ତ ବର୍ତ୍ତମାନ ବହୁତ ଫେମସ ହେଇଥିଲା। ପିଲା ବର୍ତ୍ତମାନ ଆମର ନରେନ୍ଦ୍ର ମୋଦିଙ୍କ ଯୋଉ ମୁଢି ଝାଲ ମୁଢ଼ି ଖାଇବା ଭିତରେ
ତ ମୟୁରଭଞ୍ଜ ରେ ବାଲେଶ୍ଵରରେ, ଭଦ୍ରକରେ, ଆମର କଣ ହୁଏ ନା ସକାଳ ମୋର ଖାଦ୍ୟ ମୁଢି ହିଁ ହୁଏ। ଯୋଉ ଦୋକାନ କୁ ଆପଣ ଯିବେ, ଶାଳ ପତ୍ରରେ ତ ଖଲି ଦେବେ ଠୁଙ୍ଗା ।ଯାହାକୁ ଆମେ ଠୁଙ୍ଗା କହୁ ।ସେଇ ଠୁଙ୍ଗାରେ ମୁଢି ଆଉ, ମଟର ତରକାରୀ ଆଉ ଆପଣ ଚପ କି ସିଙ୍ଗଡା କି ବାଇଗଣୀ, ଆପଣ ଯାହାବି ଖାଇବେ ତାର ତା ସହିତ ଗୋଟେ କଞ୍ଚା ଲଙ୍କା ଦେବେ, ଆଉ ଟିକେ ବିଟ ଲୁଣ ତା ଦେହରେ ପକେଇବେ, ଆଉ ଚକଟା ହବ। ଚକଟା ହିଁ, ସେଇଟା ଆମର ହିଁ ପ୍ରଥମ ଖାଦ୍ୟ ହୁଏ। ସକାଳର ଯୋଉ, ପ୍ରାତଃ ଭୋଜନ। ଆଉ ଆପଣ ଯେତେବେଳେ ବି ବାହାଘର, ବ୍ର ବ୍ରତଘର, ଶୁଧିକ୍ରିୟା ଆପଣ ଯାହାବି କରୁଛନ୍ତି, ସେ ଅଞ୍ଚଳରେ ସମସ୍ତେ ମୁଢିକୁ ପୁରା ପ୍ରାଧାନ୍ୟ ଦେଇଛ କରି ସେଟାକୁ ରଖିଥାନ୍ତି ଯୋଉଟା କି ଲୋକମାନେ ଖାଇବାକୁ ବି ବେଶୀ ପସନ୍ଦ କରନ୍ତି। ଆଉ ଓ ଲୋକମାନେ ତାକୁ ନହେଲେ ମାନେ ସେ କାର୍ଯ୍ୟ ସମ୍ପୂର୍ଣ୍ଣ ହେଲା ବୋଲି ସେମାନେ ଭାବନ୍ତିନି। ନାହିଁ।
ତାହେଲେ ବଢିଆ ଆପଣଙ୍କର ସବୁ କାର୍ଯ୍ୟରେ, ମୁଢ଼ି ମ ମତେ ଲାଗେ ବୋଧେ ନାଇଁ କି, କୌଣସି ଗୋଟେ କାର୍ଯ୍ୟ କୁ ଯିବନି, ଯୋଉଠି ଆପଣ ମୁଢ଼ି ବିନା ଆପଣଙ୍କର କାର୍ଯ୍ୟ କୌଣସି ସମ୍ପାଦନ ହବ ।ତ ଭଲ କଥା ତାହେଲେ ଆଉ।
ରେ ମୁଢ଼ି।
ହୁଁ। ଆଚାର ଆଉ ଆଉ ସାର୍ କଣ ମାନେ, ମୁଢି ମୁଢ଼ି ଝାଲ ମୁଢ଼ି ସାର୍ ଆମର ବ୍ୟବସ୍ଥା କରୁଛନ୍ତି ନା ନାଇଁ ।ଯେମିତି ଆମର ତ ଝାଲମୁଢିରେ ବିଭିନ୍ନ ପ୍ରକାର, ଚଣା ପକେଇକି, ସେଥିରେ ମଟର ପକେଇକି, ଆଉ ରହିଲା ଆ ଟିକେ ଲଙ୍କା, ଆଉ ପିଆଜ, ଆ ଲେମ୍ବୁ ଆଉ ବିଭିନ୍ନ ପ୍ରକାର, ଯଉ ମସଲା ଆଉ ସୋରିଷ ତେଲ, ଏଇ ପ୍ରକାର ଏମିତି ଜିନିଷ ମିଶେଇକି, ଆପଣ ସାର ଝାଲ ମୁଡି ତିଆରି ଆରି କରୁଛନ୍ତି ନା ନାଇଁ ଆଉ?
ଆଚାର ତେଲ ପଡ଼େ, ମିକ୍ସଚର୍ ପଡ଼େ, ଲେମ୍ବୁ ପଡ଼େ ଆଉ ଅ ଯୋଉ ଆମର ମଟର ପଡେ ବାଦାମ ପଡେ, ନଡ଼ିଆ ପଡେ ଗାଜର, କାକୁଡି ଆକୁ ବି ଯଦି ଟମାଟୋକୁ ଆକୁ ଚୁନି, ଚୁନି କରି କାଟି ଆକୁ ବି ଆପଣ ପକେଇ ପାରିବେ। ଆଉ ବହୁତ ସୁନ୍ଦର ଲାଗେ, ଝାଲ ମୁଢି ଆମେ ବହୁତ ଖାଇଛୁ। ଟ୍ରେନରେ ଯିବା ସମୟରେ, ଆମର ସେପଟେ ଆପଣ ଯଦି ବାଲେଶ୍ୱର ବେଙ୍ଗଲ ଯାଉଛନ୍ତି। ତାହେଲେ ଟ୍ରେନରେ ମଧ୍ୟ ଆପଣଙ୍କୁ, ଝାଲମୁଢୀର ବ୍ୟବସ୍ଥା ମଧ୍ୟ ମିଳିଯିବ। ଆପଣଙ୍କୁ ଅନେକ ଜାଗାରେ ମଧ୍ୟ, ଛକ ଦୋକାନମାନଙ୍କରେ ମଧ୍ୟ ଝାଲମୁଢୀର ବ୍ୟବସ୍ଥା ରହୁଛି। ବଢିଆ, ଆପଣଙ୍କୁ ଆଳୁ ସିଝା ସହିତ ଚକଟା ହେଇକି ଦିଆଯିବ। ଝାଲ ମୁଢ଼ି ବହୁତ ସୁନ୍ଦର ଲାଗେ।
ତାହେଲେ ବଢିଆ ଆଉ, ତାହେଲେ ଆପଣ ମ -ତାହେଲେ ଆପଣ ସେପଟେ ଗଲେ ଆପଣଙ୍କର ଗାଁର ମୁଢି, ମାଂ ମାଶଂ ଆଉ ମୁଢି ବିଭିନ୍ନ ପ୍ରକାର ଯୋଉ ଜିନିଷ ଆପଣଙ୍କ। ସଂଯୋଗ କରି ଖାଉଛନ୍ତି ସେଟା ମତେ ଖୁଇବା ପାଇଁ ଦେବେ ପ୍ଲସ ଆପଣ ଏଇ ଯୋଉ କହି। କିମତି ପ୍ରସ୍ତୁତ କରିବା ପାଇଁ ଆମର ଝାଲ ମୁୁଢୀ ଏ ଝାଲ ମୁୁଢି ମଧ୍ୟ ମୋ ପାଇଁ ଟିକେ ପ୍ରସ୍ତୁତ କରିଦେଲେ ତାହେଲେ ମୁଁ ସାର ମୁଁ ସେଠେଇି ଗଲେ ଖାଇକି ବହୁତ ଆନନ୍ଦିତ ହେଇଥାନ୍ତି ଆଉ ଅନ୍ୟ ଲୋକ ଲୋକ ମଙ୍କୁ ମଧ୍ୟ ମୁଁ କହିଥାନ୍ତି ମତେ ଯେ ମୟୂରଭଞ୍ଜ ରେ ଏଇ ପ୍ରକାର ମୁଢ଼ି ର ଲୋକମାନଙ୍କ ଲୋକପ୍ରିୟତା କୁ ଲୋକମାନେ ଆଉ କେବେ ଗଲେ ସାର୍ ଆପଣଙ୍କ ସୁଯୋଗ ଦେବେ ଆଉ?
ଆମର ତ ସେପଟେ ଗରିବ ଠୁ ଆରମ୍ଭ କରି ଧନୀ ଲୋକ ସମସ୍ତେ। ସେ ଖାଦ୍ୟକୁ ଖାଆନ୍ତି ଆଉ ଯେତେ ବଡ ଲୋକ ହେଲେ ବି ସେୟକୁ ଖାଇବ। ଆଉ ମୁଁ ନିହାତି କେବେ ସୁଯୋଗ ହେଲେ ଆପଣଙ୍କୁ ଖାଇବାକୁ ଦେବି ଆଉ ଆପଣ ଆନନ୍ଦିତ ହେବେ। ଆଉ ଆଜି ପାଇଁ ରହିଲି ସାର୍ ଧନ୍ୟବାଦ ଆପଣ ମୋ କଥା ଶୁଣିଲେ ଏତେ ସମୟ ଧରି ମୁଢ ମାଂସ। କଥା କହିଲେ ରହିଲି ସାର୍।
ଆଜ୍ଞା ସାର୍।